ସମ ଭାଇ ନମସ୍ତେ
ଶୁଭୁଚି ଆପଣଙ୍କୁ
ହ୍ୟାଲୋ ଆଜ୍ଞା ମତେ ଶୁଭ ଯାଉଛି
କଣ ଖାଇ
ହଁ ମୁଁ ଖାଇସାରିଛି ଆଜି ଆମ ଘରେ ଉ -ଚୁଙ୍ଗୁଡି ପୋଇଶାଗ ଆଳୁ ତରକାରୀ ହେଇଥିଲା ଆଜ୍ଞା ଆଉ କୁହନ୍ତୁ ଆପଣ ଆଜି ଖାଇସାରିଛନ୍ତି। ଆଜ୍ଞା ମୋ ନେଟ ୱର୍କ୍ ସ୍ଲୋ ହୋଉଛି ଦେଖନ୍ତୁ
ହୁଁ
ହଁ ଘରେ ଟିକେ ଅସୁବିଧା ରହୁଛି ଏବେ ଆ ଏବେ ଠିକ ରେ ଶୁଭ ଯାଉଛି
ମୁଁ ସେଥିପାଇଁ ଆପଣଙ୍କୁ କହୁଥିଲି ଟିକେ ବାହାରକୁ ଆମର ବ୍ରହ୍ମେଶ୍ଵର ମନ୍ଦିର ପଛଆଡେ ଯାଇଥାନ୍ତି।
ଦ୍ଵିତୀୟ ଘରକୁ ଆପଣ ଯାଇପାରିବେ ଆପଣ ଜି କିଏ ଘରୁ ଯିବେନି
ଆଜ୍ଞା ହଁ ଯିବା। ଏବେ ଠିକଶୁବା ଯାଉଥିବ ତ ଆପଣକୁ ହୁଁ। ଆଉ ଆଜି ଆପଣ କଲେଜ ଯାଇଥିଲେ? ଆଜି ଆପଣ କଲେଜ ଯାଇଥିଲେ ଭାଇ? ଅ ଆଜି ଆପଣଙ୍କ କଲେଜ ରେ କଣ କଣ ହେଇଥିଲା?
ଆଜି କଲେଜ ଗୋଟେ ମାଙ୍କଡ ଟେ କଲ୍ କରିଥିଲା। ମତେ ମୁଁ ତାଙ୍କୁ ଯୋଗାଯୋଗ କରିଥିଲି ମାଙ୍କଡ ଜଣଙ୍କୁ ସେ ମାଙ୍କଡ ଜଣେ ଟିକେ ମୋ ମୁଣ୍ଡ ଖରାପ କରୁଥିଲେ ତ ହଁ ମୁଁ କଣ କରିବି ଆଉ ଆପଣ ଟିକେ କମ୍ ଆଜ୍ଞା ହୁଅନ୍ତୁ ଆଉ କୁହନ୍ତୁ ଆଉ ଜଳଖିଆ କଣ ମାଗିକିଥିଲେ ଜଳଖିଆରେ ବରାଛପ୍।
ଆଜ୍ଞା।
ମିଛ ମିଛ କଥା ହେରା ଜଳଖିଆରେ ବରା ଚପ ଆପଣଙ୍କୁ କିଏ ଦେଲା।
ହଁ ମୁଁ ଏଇ ଜଉ ଆମର ବ୍ରହ୍ମେଶ୍ଵର ଛକ ଉପରେ ନାହିଁ ଗୋଟେ ଉ -ବରା ପିଆଜ ଦୋକାନ। ବର୍ଷା ହୋଟେଲ ସାମ୍ନାରେ ସେଇ ଦୋକାନରୁ ଆଣିଥିଲି ଆଜି ଆଜ୍ଞା।
ତାର ବିଫର ବି ହୁଏ?
ନାଇଁ ତାଙ୍କର ବେପାର ଏତେ ନାଇଁ ତାଙ୍କ ବେପାର ମାନ୍ଦା ଚାଲେ ସବୁବେଳେ
ଆଉ ଆପଣ ଖାଇଲେ ତାଙ୍କର ଭଲ ଲାଗିଲା ସ୍ଵାଦ ଥିଲା।
ଆଜ୍ଞା ସ୍ୱାଦ ବହୁତ ଭଲ ଥିଲା।
ଓହୋ ସ୍ଵାଦ ଭଲ ଥିଲା କିନ୍ତୁ ବେପାର ହଉନି।
ଆଜ୍ଞା।
ସତରେ କହୁଛନ୍ତି ତ।
ଆଜ୍ଞା ଆଜ୍ଞା।
ଆଉ ମୁଁ ତ ଟିକେ ବର୍ଷାରେ ଉଧା ହେଇଯାଇଛି ଟିକେ
ଆପଣ ଯିଏ ଛତା ନେଇନଥିଲେ କି କଲେଜ କୁ।
ନା ମୋ ଛତା ଭଙ୍ଗା ଛତା ଉରା ମୁଁ ଜାଣିପାରିଲିନି ଭାବିଲି ପଳେଇଆ ମୋ ଟିକେ ଲେଟ୍ ହଉଥିଲା।
ଆଜ୍ଞା।
ହୁଁ।
ଆଉ କୁହନ୍ତୁ ଆପଣଙ୍କର କୋଉ ସ୍କୁଲରେ ପଢୁଥିଲେ ଆପଣ।
ମୁଁ ପଢୁଥିଲି ରମାଦବୀ ହାଇ ସ୍କୁଲ।
ରମାଦେବୀ ହାଇସ୍କୁଲରେ ଆପଣ ପ୍ଲସ ଟୁ କରିଥିଲେ ତାହଲେ।
ହୁଁ।
ଆଉ ଆପଣଙ୍କର ସ୍କୁଲ କୋଉଟା ଥିଲା ଦଶମ କୋଉଥିରେ ପାସ୍ ଆଉଟ କରିଥିଲେ ଆପଣ।
ଦଶମ କଟକ ବକ୍ସି ବଜାର ଗଭମେଣ୍ଟ ହାଇସ୍କୁଲ।
ବକ୍ସି ବଜାର ଟି ଅଛି ଆପଣଙ୍କ ସ୍କୁଲଟା ତା ହେଲେ।
ହୁଁ ଆପଣ ଏତେ କଥା ଜାଣି କଣ କରିବେ ଆପଣ କହୁନାହାନ୍ତି ଆପଣ ଆଁ କିଛି କରିବେ ଆଜି ବୁଲାବୁଲି ପାଇଁ କୁଆଡେ ଯିବେ ନା ଯିବେନି ଆଜି।
ହଁ ମୋର ବାହାରକୁ ବୁଲିିବା ଯିବାର ପ୍ଲାନ ଅଛି।
ମିଛ କଥା ଆପଣ ଯେମିତି ସୁଣ୍ଠା ଲୋକ ଆପଣ ପୁଣି ବୁଲିବେ ଏଇଟା ତ ମୁଁ ମତେ କାହିଁ ଲାଗୁନି ଆପଣ ଘର ଲୋକ ବି ଯୋଉ ଭଳିଆ। ଆଉ ଟାଉ ଟା କମଉନ।
ହଁ ହଁ କମେଇଛି। ଦେଖିଆ ବୁଲିବାକୁ ଯିବା ମୋର ଆମର ଏଇ ମନ୍ଦିର ପଛରେ ଗୋଟେ ଘର ଅଛି ସେଇ ଘରକୁ ବୁଲି ଯିବାର ପ୍ଲାନ ଅଛି।
ହଉ ହଉ ହଁ ତା ଛଡା ବି ଆପଣଙ୍କୁ କୁଆଡେ ଛାଡିବେ। ଆପଣ ଗୋଟେ ବୁଲି ପୁଅ।
ଆଜ୍ଞା ଆଜ୍ଞା ଆପଣ ଦିଟା ପୁଅ ବୋଧେ।
ନା ଦିଟା ନୁହଁ ଆମେ ତିନିଟା କୁ।
ହଁ ଆପଣ ତିନି ଭାଇ ତାହେଲେ।
ହଁ। ତିନି ଭାଇ ଗୋଟେ ଭଉଣୀ ଅଛି।
ଓହୋ ଆପଣଙ୍କ ବଡ ଭାଇ କଣ କରନ୍ତି।
ନାଇଁ ମୋର ସଭା ବଡ ହଉଛି ପଉଣି।
ଅ ସବା ବଡ ଭଉଣୀ ସିଏ କଣ କରନ୍ତି।
ସେ ବାହାହୋଇ ଯାଇଛନ୍ତି।
ହଁ ସେ ବାହାହେଇଯାଇଛନ୍ତି ତାହେଲେ ସେ ହାଉସୱାଇଫ୍ ଥିବେ ବୋଧେ।
ଆପଣଙ୍କ ନେଟୱାର୍କ ଟିକେ ସ୍ଲୋ ହଉଛି ଆପଣ ଟୁଙ୍କ ଟାଙ୍କ ସୁବୁଚି। ସେଠି ଆ। ଟିକେ ଠିକ କରନୁ ନେଟୱାର୍ ଆପଣ ସବୁ। ହଁ ଟୁଙ୍ଗ ଟାଙ୍ଗ ଜିନ ନସୁବୁ କେତେବେଳେ ହଁ କେତେବେଳେ ଆପଣ ୱାଇଫାଏ। ସେଇ ଯୋଉ ନେଇଛନ୍ତି କେତେବେଳେ କଟିଯିବ ତ ଟିକେ ଦେଖିକି। ଚଲାନ୍ତୁ ହଉ ହଁ।
ଆଉ ଆପଣ ସକାଳେ କେତେଟାରେ ଉଠିଥିଲେ। ହ୍ୟାଲୋ। ହ୍ୟାଲୋ ଆଜି ଆପଣ କେତେଟାରେ ଉଠିଥିଲେ। ହ୍ୟାଲୋ। ହ୍ୟାଲୋ। ଏବେ ଆପଣଙ୍କୁ ଠିକରେ ଶୁଭ ଯାଉଥିବ ହ୍ୟାଲୋ।